ହାଲ। ଆଜ୍ଞା ଭାଇ ଆପଣ କଣ କରୁଛନ୍ତି ଏବେ?
ବସଚି। ଆଉ କଣ ଚାଲିଛି, ହଁ ବସିଛି।
ମୁଁ ବି ବସିଛି ଖାଇବା ପିଇବା ସରିଲାଣି?
ନାଇଁ ଯଷ୍ଟ ତ ଗାଧେଇକି ଆସିଲି ରୋଷେଇ କରିବି ଆଉ ହ ନାଇଁ ନାଇଁ ସରିନି।
ଓହୋ। ଆପଣ ନିଜେ ରୋଷେଇ କରି ଖାନ୍ତି? ହଁ ହଁ ଆମ ଆମର ଖାଇବା ପିଇବା ସରିଲାଣି। ଆପଣଙ୍କର ବହୁତ ଲେଟ୍ ହଉଛି, ଆମର ତ ଖାଇବା ସକାଳ ଖାଇବା ମିନିମମ୍ ନଅଟା ଦଶଟା ଭିତରେ ହିଁ ସରିଯାଏ।
ଆଛା। ହଁ ସଖାଳ ଖାଇବା କ ଦିଟା ଲଞ୍ଚ କରିବି ଦିଟାରେ।
ନାଇଁ ଏଥିରେ ତ ଦେହ ପାଇଁ କ୍ଷତିକାରକ ଲେଟରେ ଖାଇବା ଦ୍ଵାରା ଦେହ ରୋଗ ହୁଏ ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ବେଶୀ ବାହାରେ ଆପଣ ଏତେ ଲେଟ ରେ କାହିଁ ଖାଉଛନ୍ତି।
ସ ଅଭ୍ୟାସ ହେଇଯାଇଛି ସକାଳୁ ଜଷ୍ଟ କ ଟିକେ ଶ୍ନାକଶ୍ ଖାଇ ଦେଇ ଥାଉ
ହଁ ଆପଣ ରହୁଛନ୍ତି କି ଏକା ରହୁଛନ୍ତି କି ଏମିତି ସହରରେ?
ହଁ ହଁ ଏକୁଟିଆ।
ଓହୋ ସେଥିପାଇଁ ଲେଟ୍ ହଉଛି ଆମେ ଯେ ତୁ ଗାଁରେ ରହୁଛୁ ନା ଗାଁ ର ଟାଇମ ଅନୁସାରେ ଖାଇ ସକାଳୁ ମାନେ କାମ ସରେ ତାପରେ ବାସ୍ ରୋଷେଇ ବାସ କର ଖାଇବା ପିଇବା ଆମର ଠିକ ଟାଇମ ରେ ହେଇଯାଏ
କାହିଁକି ହୁଏ ସେଇଟା କହିଲ ଗାଁ ର ରହିବା ସହର ରହିବା ଗାଁ ଲୋକ ପ୍ରାୟ ଉଠି ପଡନ୍ତି ସକାଳ ପାଞ୍ଚଟାରୁ ଉଠି ପଡନ୍ତି।
ହଁ ପାଞ୍ଚଟା ତ ଲେଟ୍ କହିଦେଲେ ଆପଣ ମିନିମମ୍ ଚାରିଟାରୁ ହିଁ ଗାଁ ଲୋକ ଉଠି ପାରନ୍ତି,।
ପାଞ୍ଚଟା ହେଇ ନଥିବ ବି ଉଠି ପଡିବେ।
ସକାଳ ମାନେ ସୂର୍ଯ୍ୟ ଉଦୟ ହବା ଆଗରୁ ସେମାନେ ଉଠି ସାରିଛନ୍ତି।
ହଁ। ଆଟା ସାତଟା ଆଠଟା ହୁଏ।
ଆପଣ ତ ସକାଳୁ ସୂର୍ଯ୍ୟ କିିରାଣ ବି ପାଇପାରୁନଥିବେ ଜଣା ପଡୁଛି ଯା।
ଆପଣଙ୍କୁ ଗାଁ ରହିବାକୁ ଭଲ ଲାଗେ?
ହଁ ଗାଁରେ ତ ବହୁତ ଭଲ ଲାଗେ।
ହ୍ୟାଲୋ।
ଗାଁ ପରିବେଶ ଶାନ୍ତ ପରିବେଶ, ଗାଁ ପରିବେଶ ଶାନ୍ତ ପରିବେଶ।
ହଁ ଗାଁ ର ପରିବେଶ ତ କିଛି ନିଆରା ନା। ଆଜ୍ଞା ମୁଁ କହିଲି ଗାଁ ର ପରିବେଶ ତ ନିଆରା ନା। ସେଟାକୁ ଯିଏ ଅନୁଭବ କରଛି ସିଏ ହିଁ ଜାଣିପାରୁଛି ଗାଁ ର ପରିବେଶ କେମିତି।
ସମସ୍ତ ଙ୍କ ଜନ୍ମ ସମସ୍ତ ଙ୍କ ଜନ୍ମ ଗାଁରେ ହିଁ ହୋଇଥାଏ।
ସମସ୍ତଙ୍କ ଜନ୍ମ ତ ଗାଁ ର ହେଇଥାନ୍ତି ଗାଁ ର ହୋଇଥାଏ କିନ୍ତୁ ସମସ୍ତଙ୍କର ହେଇନଥାଏ। ହ୍ୟାଲୋ।
ସମସ୍ତେ ହଁ ଗାଁ ରୁ ଆସିକି ସହରରେ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସୁ ଯାଇକି ଟ ଲାଗ କଣ?
ହଁ କର୍ମମୟ ଜୀବନ କର୍ମ ନେଇକି ସେଥିପାଇଁ ଆପଣ ଗାଁରେ। ସେଠି ବାହାରେ ରହି ରହୁଛନ୍ତି ଜଣାପଡୁଛି ଆଉ।।
ହଁ।
କଥା ଟା ଠିକ୍ ସେଶୁଭା ଯାଉନି।
ଆଜ୍ଞା ଛୁଟି ମିଳିଲା।
ଛୁଟି ମିଳିଲେ ଗାଁକୁ ଆସନ୍ତି ଆପଣ?
ହଁ ଛୁଟିରେ ମୁଁ ଗାଁ କୁଯାଏ।
ହ୍ୟାଲୋ କାହାର ଆସିଚନ୍ତି। ଗାଁରେ ଆସିଲେ ଆଉ ଯିବାକୁ ଇଚ୍ଛା ହୁଏ ନା ସହରକୁ।
ନାଇଁ ଗାଁକୁ ଗଲେ ତ ମୁଁ ଯାଇଥିବି ଦୁଇ ଦିନ ପାଇଁ ରହିଯିବି ପାଞ୍ଚ ଦିନ।
ଗାଁ ଟା ହିଁ ଟାଣିକି ରଖେ ଯେମିତି ଆଜ୍ଞା।
ହଁ।
ମାନେ ଯିଏ ଯି। ଯୋଉ ଯିଏ ବି ସହରରେ ରହୁଛନ୍ତି ନା ଗାଁକୁୁ ଆସିଲା ବେଳକୁ ଯିବାକୁ ହିଁ ତାଙ୍କର ଇଚ୍ଛା ହୁଏନି କାହିଁକି ନା ଗାଁର। ନିଆଁରା ହିଁ ସେମିତି ରହିଲେ ଇଚ୍ଛା ହିଁ ହୁଏନି ସେ ଧୂଳି ମାଟି। ମାଟିରେହିଁ ବେଶୀ ମାନେ ବୁଲିବାକୁ ଇଛା ହୁଏ।
ହଁ।
ଗାଁ ର ପାଣି ପବନ ହିଁ ଏତେ ସୁନ୍ଦର ଲାଗେ ଯେ ସହରକୁ ଯିବାକୁ ହିଁ ଇଚ୍ଛା ହୁଏ ନା।
ହଁ ସହରରେ କଣ ଆମେ ଦେଖନ୍ତୁ ଯଦି ଗାଧୋଇବା। ବାଥୁର୍ମ ଭିତରେ ଗାଧେଇଲ ରୁମ ଭିତରେଏକା ଗାଧୋଇଲ ସୂର୍ଯ୍ୟ କିରଣତ ଦେହରେ ପଡ଼ିବନି।
ଠିକ୍ ଠିକ୍ ଆଉ ଗାଁକୁ ଆସିଲେ ନଈରେ ପୋଖରୀରେ ତ।
ଗାଁ ଗଲେ ଖୋଲା ଖୋଲା ଆକାଶରେ ଗା ଧୋଇବ। ପୋଖରୀରେଗାଧୋଇ ବନା ପୋଖରୀ ରେ ଗାଧୋଉଥିବ ତୁମକୁ ବାହାରିବାକୁଇଛା ହେଉନଥିବ। ଏଇଠା ଲିମିଟେଡେ ପା ସହରରେ ତମେ। କିଛିଟାପାଣି ବ୍ୟବହାର କରି ଗାଧେଇବ ନହେଲେ ପରିମାଣତାର।
ଲିମିଟ୍ ଅନୁସାରେ ଗାଧଇବାକୁ ପଡିଥାଏ ସହର ଯେମିତି ପାଣି।
ହସ ଅସୁବିଧା ହବ ବୋଲି କିନ୍ତୁ ସେଇଠି ଯେ। ଯେତେ ଇଚ୍ଛା ସେତିକି ତମେ ବ୍ୟବହାର କରିପାରିବ ଅସରନ୍ତି।
ଅର ଅସରନ୍ତି ନଈର ଭଣ୍ଡାର ସେ।
ହଁ। ସେଇଟା ଗାଧେଇଲା ବେଳକୁ ତା ମଜା ଅଲଗା ସେଠି ଦଦାଘରେ ଥିବେ ନିଜ ସାଙ୍ଗସାଥି ଥିବେ। ତାଙ୍କ ସହବୁ। ଗପି ଗପି ଗାଧୋଇଲେ କେତେବେଳେ ଗାଧୁଆ ସରି ନଥିବ ସମୟ ପଳେଇଥିବ କିନ୍ତୁ ଏଇଠେ। ଗାଧୁଆ ସରିଥିବ ସମୟ ଯାଉନଥିବ।
ଆପଣ ପହଁରା ଶିଖିଛନ୍ତି?
ହଁ। ପହଁରା ଉ ପଞ୍ଚମ ଚତୁର୍ଥ ଶ୍ରେଣୀରୁଜାଣିଚି।
ଯା ହଉ ଭଲ କାମ ଟେ ଶିଖିଛନ୍ତି ପହଁରା ଶିଖିବା ନିହାତି ଆବଶ୍ୟକ।
ହଁ ଆମ ଗାଁକୁୁ ନଦୀ ଡେଇଁଲେ ହିଁ ଆମେ ଯିବୁ ନହଲେ ଯାଇପାରିବୁନୁ।
ଏମତି କି?
ହୁଁ ଆମ ଗାଁ କୁ ତିନି ପଟ ରୋଡ ଅଛି ତିନି ପଟ ଯାଗାରେ ନଦୀ। ଗୋଟେ ଗୋଟେ ଏ। ବଡ ନଦୀ ତିନିଟା ଯାକ ତେଣୁକରି ଆମେ ଯଦି ଏବେ ବ୍ରିଜ୍ ହେଇଗଲାଣି। ପୋଲ ହେଇଗଲାଣି ଏବେ କିନ୍ତୁ ଆଗରୁ ଆମେ ଗାଁକୁ ଯାଉ ନଦୀରେ ପାର ହେଇକି ହିଁ ଯାଉ ତ ପହଁରା ଶିଖିଛୁ ନିହାତି।
ହଁ ମୁଁ ବି ପହଁରା ଶିଖିଛି ବୁଡ଼ା ପହଁରା ଶିଖିଛନ୍ତି ନା ଯେମିତି ପାଣି ଭିତରେ ବୁଡିକି ରହିବା। ସାଙ୍ଗମାନେ ଯେମତି। ଗୋଟେ ଏମତି ବାଜି ଲଗାଲଗି କି ଯେମତି ଆମେ କିଏ କେତେ ସମୟ ରହିପାରିବ ପାଣିରେ।
ହଁ ହଁ ହଁ ସେଇଟା ତ ବୁଡିକି ରହିବେ ବୁଢା ପହଁରା ମାନେ ତମେ ଏଇଠି ଗୋଟେ ଜାଗାରେ ବୁଡିବ ତ ତମେ ଆଉ ଗୋଟେ ଜାଗାରୁ ବାହାରିବ।
ଆଉ ଗୋଟେ ଜାଗାରେ ଉଠେ ସେଇଟା କୁହନ୍ତି ବୁଢାପହଁରା।
ହଁ ହଁ ହଁ।
କିଏ କେତେ ବାଟେ ଯାଇପାରୁଛି ସାଙ୍ଗମାନେ ଆମେ ଯେମିତି ଖେଳ ତ ସେଇଟା ନଈରେ ଖେଳୁଥିବୁ। ଜୀବନ ସେଠି ଯିବାର ସମ୍ଭାବନା ରହିଲେ ବି ଯେମିତି ନଈ ଆପଣଙ୍କ ଆଡେ ନଈ ଅଛି ନା ଛୋଟ ଛୋଟ ନଈ ଯେମିତି।
ହଁ ହଁ ହଁ ଅଛି ନାଁ ନାଁ କୁମ୍ଭୀର କୁଆଡେ ଆସିବେ ସେଇ ନଦୀରେ।
ନା ନା ସେ ଏମିତି ନଈରେ ଗାଧେଇଛନ୍ତି ନା ଆପଣ?
ହଁ। ଗାଧେଇଛି। ମତେ ଭଲ ଲାଗେ ବା ଗାଁ ଗଲେ ପୋଖରୀ ନଦୀ ନାଳରେ ଗାଧୋଇବାକୁ ଭଲ ଲାଗେ।
ପାଣି ଯେତେ ନାସ ଅସନା ଥାଉ ମୋତେ ଇଚ୍ଛା ହୁଏନି ବାହାରିବାକୁ।
ହଁ ମତେ ଭଲ ଲାଗେ। ମୋ ବୋଉ ମତେ ପାଟି କରୁଥିବ କାଇଁ ଯାଉଛୁ?
ହୁଁ ମା ମାନେ ପାଟି କରନ୍ତି କାହିଁକି ନା ଯେହେତୁ ପାଣି। ଥାଏ ନା କାଳେ ଆମ ପିଲା ବୁଡିଯିବ କି ସେ ଭୟରେ ମା ମାନେ ପାଟି କରନ୍ତି ବାପା ମାନେ ପାଟି କରନ୍ତି ଯାଅନି ନଈକି ଗାଧେଇବାକୁ ସେଇଟା ଗୋଟେ ଖୁ ସି ଥାଏ ନା ସାଙ୍ଗମାନାନଙ୍କ ସହିତ ମିଶିକି ବୁଲିବା। ବସିବା ଖେଳିବା ସେଇଟା ଗୋଟେ ଖୁସି ଥାଏ। ଯେତେ ବାପା ମା ଆକଟ ଗଲେ ବି ସେ ଖୁସି ଟା ମାନେ ଆମର ପାହାରେ। ଖୁସି ଟାକୁ ଆମେ ଅନୁଭବ କରିବା ପାଇଁ ଚାଲି ଯାଉ।
ହଁ ହଁ।
ମା ମାନେ ମନା କରୁଥିବେ ସେଠି କାଦୁଅ ଅଛି ସେଠି ଧୂଳା ମାଟିରେ କାହିଁକି ସେ ମାଟିରେ। ଖେଳୁଛୁ କିନ୍ତୁ ଯେହେତୁ ସହରରେ ରହୁଛ ନା ପଢାପଢି ପାଇଁ ମାନେ ସେ ଠି ମାନେ ଏସବୁ ପାଇପାରୁନଥିବେ ନା ସେଥିପାଇଁ ଗାଁକୁ ଆସିଲାନେ ଇଚ୍ଛା ହୁଏ ମୁଁ ଯାଉଛି ସାଙ୍ଗମାନଙ୍କ ସହ ବୁଲିବି ସେଣିକି ଯାହା ବି ହଉଛି ହଉ।
ହଁ କାହିଁକିନା ସହରରେ ତାଙ୍କୁ ଦେଖିବାକୁ ପାଉନଥିଲ ଆମେ ଆଉ।
ହୁଁ ହୁଁ।
ସହରରେ ଆମେ ତାଙ୍କୁ ପାଇପାରୁଛେ କି ଆମେ ଏଇଠି ଯାହାକୁ ଯାହା ସହିତ ମିଶୁଛେ ସିଏ ବି ଗୋଟେ ସହର ପିଲା ତ ସିଏ କଣ ଜାଣିବ ଗାଁର ମଜା। ମାନେ ଗାଁ ଗଲେ ହିଁ ଗାଁର ମଜା ପାଇବ।
ହୁଁ ହୁଁ।
ସହରରେ ତ ଦଶଟା ଦିନ ଦଶଟା ହେଇଗଲା ମାନେ ବାହାରୁ କୁ ବାହାରିବା ଭଲ ଲାଗେନି। ଖରାରେ କିନ୍ତୁ ଗାଁ ରେ ଦିନ ଦଶଟା ହେଲେ ବାହାରିବାକୁ ଇଚ୍ଛା ହୁଏ।
ସହରରେ ବେଶୀ ଯାନବାହାନ କାରଣରୁ ବେଶୀ ଗରମ ହୁଏ। ଦଶ ଟା ହେଲା ମାନେ ଅଧିକ ମାନେ ଲାଗେ ଗରମ ହଉଚି। ଗାଁରେ କିନ୍ତୁ ଦଶଟା କଣ ବାରଟା ଯାଏ ବୁଲିଲେ ବି ଲାଗେନା କାହିଁକି ନା। ଗଛ ପବନ ଦ୍ଵାରା ହିଁ ମାନେ ଶାନ୍ତି ଲାଗେ।
ଏ ଗାଁ ରେ ସମୟ ବିତେଇବାକୁ ନିଜକୁ ଖୁସି ଲାଗେ। ନିଜର ଖୁସି ସରି ନଥିବ ସମୟ ପଳେଇଥିବ ଏମିତି ଲାଗେ ଯେ। ଖାସ ଆଉ ଟିକେ ଅଧିକ ହେଇଯାଆନ୍ତା କି ସେ ସମୟ ନଥିବ। ଏଇଠେ ବିରକ୍ତ ଲାଗେ ଯେ କେତେବେଳେ ସମୟ ଟା ସରିବ।
ଖାଲି ବାରମ୍ବାର ଟାଇମ ଦେଖିବାକୁ ଇଚ୍ଛା ହଉଥିବ ସେଟି
ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ।
ଆଜ୍ଞା ଆପଣ ଶୁଭା ଯାଉନି। ମୁଁ କହିଲି ଗାଁରେ ମାନେ ଇଚ୍ଛା ଟାଇମ କେ କେତବଳେ ଯିବ ଜଣା ପଡିବନି କିନ୍ତୁ ସହରରେ ବାରମ୍ବାର ଟାଇମ ଦେଖିବାକୁ ଇଚ୍ଛା ହଏ ଟାଇମ୍ କାଇଁ ଯାଉନି।
ହଁ ହଁ ହଁ। ସେମିତି ହିଁ ଫିଲ୍ ହୁଏ।
ଟାଇମ୍ କେ ହୁଁ ହୁଁ ସେମତି ହିଁ ଫିଲ୍ ହୁଏ। ଗାଁରେ କିଛି ଅନୁଭୂତି କିଛି ନୂଆ ଥାଏ ଆଉ ସହର ଅପେକ୍ଷା ଆଉ।
ଗାଁରେ ଅନୁଭୂତି ନୂଆ ନୁହଁ କିନ୍ତୁ ପିଲାଦିନର ସ୍ମୃତି ସବୁ ମନେ ପଡିଯାଏ।
ଯେହେତୁ ରହିଗଲେ ସହରରେ ନା ଗାଁକୁ ଆସିଲେ ଟିକେ ନୂଆ ଲାଗେନି?
ହଁ ନୂଆଁ ଲାଗେ କିନ୍ତୁ ପିଲା ଦିନର ସ୍ମୃତିଟା ମନେ ପଡିଯାଏ।
ମନେ ପଡିଯାଏ ଆମେ ଏଇ ମାଟିରେ କେବେ କେତେ ଖେଳୁଥିଲୁ। ସେମିତି ଅନୁଭବ ହୁଏ ଆଉ।
ହଉ ଭାଇ ମୁଁ ରଖୁଛି। ମୁଁ ଗୋଟେ କାମ